ହାଲୋ।
ହଁ ହାଲୋ।
ହାଲୋ ହଁ ମ୍ୟାଡାମ ନମସ୍କାର।
ନମସ୍କାର।
ଆଉ କେମିତି ଅଛନ୍ତି?
ଭଲ ଆପଣ କେମିତି ଅଛନ୍ତି?
ହଁ ହଁ ମୁଁ ଭଲ ଅଛି, ଆଉ ଘରେ ସବୁ ଭଲ ଅଛନ୍ତି ଆପଣଙ୍କର?
ହଁଅ ଭଲ ଅଛନ୍ତି।
ଆଉ ମମିଙ୍କ ଦେହ ଠିକ୍ ହେଲା?
ହୁଁ।
ଓହୋ କଣ ହେଇଥିଲାକି ଡକ୍ଟରଙ୍କ ପାଖକୁ ନେଇଥିଲେ?
ଡେଣ୍ଟିଷ୍ଟ ପାଖକୁ ନେଇଥିଲି।
ଓ ହ ଡାକ୍ତର କଣ କହିଲେ?
ମେଡିସିନ ଖାଇବାକୁ ଦେଇଚନ୍ତି ପେନ୍ କମିବାକୁ। ଆପଣଙ୍କ ଘରେ ସବୁ ଭଲ?
ହଁ ହଁ ଆମ ଘରେ ସବୁ ଭଲ ଅଛନ୍ତି।
ଉଁ ହୁଁ।
ଆଉ ଆଜି କଣ ଖାଇଲେ?
ଉପମା ଖାଇଚି। ଆପଣ କଣ ଖାଇଲେ?
ଏଇ ମୁଁ ସେ ଉଁ ସେଇ ବୁଟ ନୁ ଏ ଭଜା କରାହେଇଥିଲା ସେ ଯୋଉ ଚଣା ବୁଟ ସେଇଟା ରାତିରେ ବତୁରେଇଥିଲି। ସେଇଟା ଖାଇଚି ଆଉ ଭାଜିକି।
ଆଉ ଉଁଃ ଦିନ ବେଳ ପାଇଁ ରୋଷେଇ ସରିଲାଣି?
ହଁ ରୋଷେଇ ନାଇଁ ସରିନି ଚାଲିଛି।
ଓହୋ କଣ କଣ କଣ କରୁଛନ୍ତି?
ଭାତ ହେଇଚି ଡାଲି ହେଇଚି ଆଉ କଣ ଭଜା ହବ।
ଓହୋ। ଓ ମୁଁ ସେଇ ଯୋଉ ଆପଣ ଯୋଉ କରିନଥିଲେ କି ଥରେ ପୋଟଳର
ହଁ।
ସେଇ ପୋଟଳ ଖୁର୍ମା ନା କଣ କୁହନ୍ତି? ସେଇଟା ଗୋଟେ ଥର କରିକି ଆସିଥିଲେ।
ହଁ।
ସେଇ ସେଇ ବିଷୟରେ ଟିକେ ପଚାରିବା ପାଇଁ ଚାହୁଁଥିଲେ ଆଉ। ସେଇଟା କେମିତି ବନେଇଥିଲେ? ତେ ଟିକେ କହିଲେ ମୁଁ ଟିକେ ମୁଁ ବି ରୋଷେଇ କରିବି ତ ଏବେ, ଷ୍ଟାର୍ଟ ଆରମ୍ଭ କରିବି।
ହଁ।
ତ ବନେଇଥାନ୍ତି ଆଉ।
ହଁ।
ହୁଁ, ମତେ ଟିକେ କହିଦେବେ କି କେମିତି କରିଥିଲେ?
ହଁ।
ହଁ ହଁ ହଉ ହଉ ଠିକ ଅଛି କହି ଦିଅନ୍ତୁ।
ହୁଁ ପୋସ୍ତ ଅଛି?
ପୋସ୍ତ ହଁ ହଁ ଆଣିଥିଲି ବଜାରରୁ ସେଦିନ ଆପଣ କହିଥିଲେ ନା ପୋସ୍ତ ବି ପକେଇଥିଲେ ବୋଲି ହାଁ?
ଚାରୁ ମଗଜ ଆଉ କାଜୁ?
କଣ ସେଇଟା କଣ କି ମଗଜ? ଚାରୁ ମଗଜ ହଁ ହଁ ହଁ ଚାରୁ ମଗଜ। ତାପରେ, ହଁ ହଁ କାଜୁ।
ହୁଁ।
ସେଇଟା କଣ କରାଯିବ?
ସେଇଟାକୁ ଟିକେ ବତୁରେଇ ଦେବେ। ପାଞ୍ଚ ହଁ ମିସେଇକି ବତୁରେଇ ଦେବେ ଅଳ୍ପ ପାଣିରେ ଟି ଦଶ, ପନ୍ଦର ମିନିଟ ବତୁରେଇ ଦେବେ। ତାପରେ ଗ୍ରାଇଣ୍ଡିଙ୍ଗ କରିଦେବେ।
ହଁ ହଁ।
ରେ ପୋଟଳ ଟାକୁ ସାଇ
ହାଲୋ।
ତାପରେ ତାକୁ ବି ଦେବେ।
ଓହୋ ପୋଟଳକୁ କଟା ଯିବ ନା ସେମତି?
କାଟିବ ଯଦି କାଟିବ ନହେଲେ ଗୋଟାରେ ଟିକେ ଖାଲି ଚିରା ଲଗେଇଦବ।
ଓହୋ ତେଲରେ ତାକୁ ଟିକେ ଫ୍ରାଏ କରାହେବ ଆଉ। ହଁ ତାପରେ?
ତାପରେ ଆଳୁକୁ କ୍ୟୁବ ସାଇଜରେ କାଟିକି ସେଟାକୁ ଫ୍ରାଏ କରିଦବ।
ଓ ଆଳୁ ବି ପକାଯାଏ କି? ଓହୋ। ଆଳୁକୁ ଆଳୁ ମଧ୍ୟ ଫ୍ରାଏ କରାହବ। ନା ମିସ୍ ମି ସେଇ କି ନା ଅଲଗା ଅଲଗା ହଁ ହଁ। ତାପରେ
ଆପରେ ହୁଁ।
ତାପରେ?
ତାପରେ ପିଆଜ କାଟିକି ପିଆଜ ତେଲରେ ପକେଇକି ଫ୍ରାଏ କରିବ। ତାପରେ ଟମାଟ ଯଦି ଗ୍ରାଇଣ୍ଡିଙ୍ଗ କରିଦେଇଥିବ ଗ୍ରାଇଣ୍ଡିଙ୍ଗ କରିଵ ନହେଲେ ଗୋଟା ଯଦି ପକେଇବାକୁ ଚାହଁବ କାଟିକି ପକେଇଦବ ଆଉ।
ଓହୋ ମାନେ ତେଲ ତେଲ ଗରମ ହେଲା ପରେ ତାପରେ ପରେ ହିଁ ପିଆଜ ପକେଇବି
ହୁଁ
ଓହୋ ପିଆଜ ଟିକେ ସିଝିଲା ପରେ ଟମାଟୋ ପକେଇବି ଆଉ
ଟମାଟୋ ଯଦି ନ ପକେଇବେ ଟମାଟୋ ଗ୍ରାଇଣ୍ଡିଙ୍ଗ କରିଦି ଟମାଟୋକୁ ଅଦା ରସୁଣ
ଅ ମିଶେଇକି
ହଁ
ଓ ହୋ
ସେଇଟା ଗ୍ରାଇଣ୍ଡିଙ୍ଗ କରିକି ଅଲଗା ରଖିଦବ କାଜୁ ପୋସ୍ତ ଚାରମଗଜ ଅଲଗା ରଖିଦବ
ହୁଁ
ତ ପିଆଜ ଫ୍ରାଏ ହେଲା ପରେ ଆଗ ଟମାଟୋ ଅଦା ରସୁଣ ପେଷ୍ଟ ଟା ପକେଇବ
ଓହୋ
ତାପରେ ସେଇ ସେଇଟା ଟିକେ କଷି ହେଲା ପରେ ମସଲା ପକେଇଦବା ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ
ହଁ
ଆଉ ହଳଦୀ
ହଁ ହଁ
ଗରମ ମସଲା ପକେଇବ ଯଦି ସେତେବେଳେ ପକେଇବ ନହେଲେ ଲାଷ୍ଟରେ
ହଁ ଗରମ ମସଲା ବା ଶେଷରେ ପକେଇଲେ ଭଲ ଲାଗେ କୁହନ୍ତି
ହୁଁ
ହ ହଁ
ଆଉ ଲୁଣ ଟିକେ ସେଇଠି ପକେଇଦବ ଯାହା ଟେଷ୍ଟ ପାଇଁ ଯାହା ପଡିବ
ହଁ ହଁ
ତମ କରିରେ ଯେତିକି ପଡିବ ସେତିକି ପକେଇବ
ଓହୋ
ତାପରେ ସେଇଟା ଟିକେ ଟିକେ କଷି ହେଇଗଲା ପରେ ତା ତାପରେ ସେଠି କାଜୁ ସେ ଚାରମଗ ସେଇ
ହ ଯୋଉଟା ଆମର ପେଷ୍ଟ ବନ ହେଇଥିବ ସେଟାକୁ ପକାଯିବ ନା
ହଁ
ଓହୋ
ତାପରେ ସେଇଟା ଟ ସେଇଟାକୁ ଟିକେ ଆଉ ଟିକେ କଷିବ
ହୁଁ
ସେଇଟା କଷି ହେଲା ପରେ ତାପରେ
କେତେ କେତେ ମିନିଟ ଯାଇଏ କସିବାକୁ ମ୍ୟାଡାମ
ସେଇଟା ତେଲ ବାହାରିବା ଯାଇଏ କଷିବ ଆଉ
ଓ ହୋ
ଲାଗିଯିବ କାଜୁ ଡାଲ ପକେଇଲା ପରେ
ପାଣି ପାଣି ପକେଇ ପକେଇ କସିବୁ ନା ସେମତି ଓହୋ
ପେଷ୍ଟରେ ତ ପାଣି ଯାହା ଦେଇକି ବାଟିଥିବ ତ ନା ସେଇଥିକୁ କଷିବ ପାଣି ଟିକେ ବାହାରିବା ଯାଏ ସରି ତେଲ ବାହାରିବନ
ହଁ ତେଲା ବାହାରି ମା ଆ ତେଲ ଟିକେ ଟିକେ ମାନେ ତେଲ ବାହାରିବେ ମାନେ ସେଇ କଡ଼େଇରେିକେ ଟିକେ ତେଲ ଦିଶିବ ଆଉ ହଁ ହଁ
ତାପରେ ପୋଟଳ ପକେଇକି ଆଉ ଟିକେ କଷିବ।
ହଁ ହଁ।
ତାପରେ ଆଳୁ ଟା ପକେଇକି ଆହୁରି ଥରେ ଆଉ ଟିକେ କଷିବ।
ହଁ ହଁ ଯେତେ କଷିଲେ ଯେତିକି ଅଧିକ କଷା ହବ ତାର ମାନେ ସ୍ଵାଦଟା ଅଧିକ ଆସିବ ବୋଧେ ନାଇଁ କି।
ହଁ।
ହଁ।
ସେଇଟା କଷି ହେଇଯିବା ପରେ ଗରମ ପାଣି ପାଣି ଯଦି ଗରମ କରିକି ରଖିଥିବ ଦବ। ନହେଲେ ଥଣ୍ଡା ପାଣି ବି ଦେଇଦେଲେ ବି ହବ।
ହଁ ହଁ।
ହଁ ତାପରେ କେତେ ସମୟ ଫୁଟି ଫୁଟିଗଲେ ସିଝି ଯାଇଥିବ ସେଟା। ଟିକେ। ପାଣି ଟା ବେଶୀ ପାଣି ପାାଣି ତ ଦେଖାଯିବନି ସେଟା ଟିକେ ମୋଟା ଆସିବ ସେ ଝୋଳ ଟା।
ହଁ ହଁ।
ସେତେବେଳେ ତାପରେ ଲାଷ୍ଟରେ ଗରମ ମସଲା ଦେଇଦବ। କସ୍ତୁରୀ ମେଥି ଯଦି ଥିବ ପକେଇବ। ନହେଲେ ଧନିଆ ପକେଇବ ଯଦି ପକେଇବ।
ଓଁ ହଁ ଧନିଆ ପତ୍ର କାଟିକି ପକେଇବା କଥା ନାଇଁକି। ସେ ଯୋଉ କସ୍ତୁରୀ ମେଥି ସେମିତି ହିଁ ପକା ହବ ନା ଧୁଆଯାଏ ତାକୁ।
ନା ଧୁଆ ହୁଏନି କଷୁରୀ ମଥିରେ ଶୁଖା ଥାଏ ନା ସେଇଟା ହାତରେ ହିଁ ଇଏ କରିକି
ଦଳିକି ଟିକେ ପକାହବ ଆଉ ଓହୋ। ତାପରେ କେତେ ସମୟ ଫୁଟା ଯିବ? ନା ପୁଣି ରଖେଇ ଗ୍ୟାସଟା ବନ୍ଦ କରିଦେବି।
ନାଇଁ ଟିକେ ସମୟ ଫୁଟେଇଲା ପରେ ତାପରେ କେତେ ସମୟ ପରେ ବନ୍ଦ କରିବ।
ହଁ ହଁ। କେତେ ସମୟ ଫୁଟିଲା ପରେ ତାର ଏ ଟିକେ ସେ ଯୋଉ ଝୋଳ ଟା ଟିକେ କମିଗଲେ ଟିକେ ଯେତିକି ଯେତିକି ପରିମାଣରେ ରଖିବା କଥା ଏତିକି ରଖିଲେ ଯାଇ ଫୁଟେଇବା କଥା ଆଉ।
ହଁ।
ହଁ ହଁ।
ଯଦି ଯଦି ଆଉ ଟିକେ ଯଦି ମିଠା ଆଳିଆ ଦରକା ଲେ କ୍ରିମ ଯଦି ପକେଇବ ଯଦି ଉପରେ ପକେଇବ ନହେଲେ ଅମୁଲ ଗୋଟେ ଚାମଚ ପକେଇ ଦବ ଉପରେ।
ଓହୋ ସେ ମିଠା ବି ଲାଗେ କି?
ଟିକେ ପକା ହୁଏ। ଟିକେ ମିଠା ଆସେ।
ହଁ ହଁ ଅମୁଲ ଅମୁଲ ପକେଇଲେ ସେଇଟା ଗୋଟା ଗୋଟା ହୁଏନି ସେମତି।
ନା ନା ଗୋଟା ଗୋଟେ ଟିକେ ଟିକେ ହବ କିନ୍ତୁ ସେଟା ଭଲ ଦେଖାଯାଏ।
ଓହ ମୁଁ ଭାବୁଥିଲି ଟିକେ ଉଷୁମ ପାଣ୍ଡେ ଅମୁଲଟା ମୁଁ ଗୋଟେ ଗିନାରେ କାଢିକି ଖା ନ୍ତିକି ଅ ପକେଇ ଦେଲେ ଆହୁରି ଭଲ ହୁଅନ୍ତା ବୋଧେ। ଡା ମାନେ ଡାଇରେକ୍ଟ ନ ପକେଇକି ଓହୋ।
ଅଳ୍ପ ପାଣିରେ ଏକ।
ହୁଁ ହୁଁ।
ହୁଁ ସେଇଟା କସ୍ କଷିଲା ବେଳେ ପୋଟଳ ଆଳୁ କଷିଲା ବେଳେ ପକେଇଦବ ଯଦି ଭଲ ଲାଗିବ।
ହଁ ହଁ।
କ୍ରିମ୍ ପକେଇବ ଲାଷ୍ଟରେ ପକେଇବ।
ଓ କ୍ରିମ୍ ଯଦି ପକେଇବି ତାହେଲେ ସେଇ ଯୋଉ ଅମୁଲ୍ ପକେଇବି ଲାଷ୍ଟରେ ପକେଇବି ନା।
ହଁ ଆ ଯୋଉ ନା ଚିନି ଟା ଭାହାରିକି କଲର ପାଇଁ ସେ କହୁଚନି ଚିନି ଟାକୁ କହିଲଲେ ବେଶୀ ମିଠା ଆସେ ଏଇଟା ଟିକେ ଖାଲି ସ୍ଲାଇଟଲି ଟେଷ୍ଟ ପାଇଁ ପକାନ୍ତି ଭଲ ଟେଷ୍ଟ ଆସେ।
ଅହ। ଭଲ ମ୍ୟାଡ଼ାମ୍ ଆପଣ ଜାଣିଛନ୍ତି ଆଉ ଥାଇଁ ଧନ୍ୟବାଦ ବହୁତ ବହୁତ। ମୁଁ ଆଉ କରିବି ଆଜି କରିବି ଆଜ୍ଞା।
ଆପଣ ନୂଆ ରେସିପି ବି କିଛି ଜାଣିଥିଲେ କହିଦେବେ।
ହଁ ହଁ ନିଶ୍ଚୟ ମ୍ୟାଡାମ୍ କହିବି ଆଉ ମୁଁ ଆଜି ଏଇଟା ଦେଖିବି ଏଇଟା କରିବି ଏବେ ଆଉ କେମିତି ଲାଗୁଚି ଆପଣଙ୍କୁ ଫାଷ୍ଟ ଆପଣଙ୍କୁ ବି ପଠେଇଦେବି ହେଲା ସାର୍ ଙ୍କ ହାତରେ ପଠେଇଦେବି।
ହୁଁ।
ଆପଣ ଟିକେ ଖାଇକି କହିବେ ମତେ କେମିତି ଲାଗୁଚି ଆଉ ସୁଆଦିଆ କି ନାଇଁ। ମୁଁ ତ ପ୍ରଥମ ଥର ବଢ଼ି ବନେଇବି ଆଜି
ହୁଁ।
ହୁଁ ସେ ପୋଟଳ ଯୋଉ ପକେଇବି ତାର ଚୋପା ଛଡା ଯିବ ନା?
ଚୋପା ଟା ଟିକେ ଘଷିକି କାଢିଦେଲେ ଉପରୁ ଭଲ ଲାଗେ।
ଅହ।
ହୁଁ ଛୋଟ ପୋଟଳ କଷି ପୋ ପୋଟଳ ହେଇଥିଲେ ମଝିରେ ଚିରା କରିବ ଯଦି ବଡ଼ ହେଇଥିବ ପୁରା କଟ୍ କରିବ।
ଓହୋ ହଁ ସେ ଯୋଉ ମଞ୍ଜି ଗୁଡାକ ଥାଏ କଷି ପୋଟଳ ର କିଛି ଲାଗେନି ଏଇ ଯୋଉ ଆମର ବଡ଼ ବଡ଼ ଯୋଉ ପୋଟଳ ଥାଏ ଯୋଉଟା ଟିକେ ପାକଳ ହେଇଥାଏ। ସେଇ ମଞ୍ଜି ଗୁଡାକ ତ ଖାଇଲେ ଭଲ ଲାଗି ନଥାଏ।
ହଁ ହଁ।
ହଁ ହଁ ଛୋଟ ଯୋଉଟା କଷି କଷି ଏ ଯୋଉ ପୋଟଳ ଥାଏ ତାକୁ ଡାଇରେକ୍ଟ ପକେଇବି ଗୋଟା ବାଲା ଆଉ ଯୋଉଟା ଟି ଏ ମୋଟା ଥିବ ତାକୁ କାଟିକି ପକେଇବା କଥା ଆଉ।
ହଁ ହଁ କାଟିକି ପକେଇବ ଯଦି ପାଚିଲା ଟାଇପ୍ ର ହେଇଯାଇ ତ ମଞ୍ଜି ଯାକ ବାହାର କରିଦେବେ।
ହଁ ହଁ।
ନହେଲେ ସେ ପାଟିରେ ଲାଗିଯିବ ଭଲ ଲାଗିବ।
ହଁ ହଁ ହଁ ଲୁଣ ହଁ।
ହଳଦୀ ଟିକେ ଲୁଣ ଟିକେ ଯଦି ଦେଇକି ଫ୍ରାଏ କରିବ ତରକାରୀରେ ଲୁଣ କମ୍ ପକେଇବ।
ଓହୋ ହଳଦୀ ମିଶେଇକି ଫ୍ରାଏ କଲେ ବି ହବ ନା।
ହଁ ହଳଦୀ ଲୁଣ ମିଶେଇକି ବି ଫ୍ରାଏ କଲେ ହବ।
ହଁ ହଁ ହୋଉ ମ୍ୟାଡାମ୍ ଠିକ୍ ଅଛି ବହୁତ ବହୁତ ଧନ୍ୟବାଦ। ମୁଁ ଆଜି ବନେଇବି ଆଉ ଆପଣଙ୍କୁ ପଠେଇବି ଆଉ ହେଲା ହୋଉ ମ୍ୟାଡାମ୍ ରଖିଲି ନମସ୍କାର।
ହଁ ନମସ୍କାର।